କଣ।
ଆଜ୍ଞା ଶୁଭ ସକାଳ।
ହଁ ଶୁଭ ସକାଳ।
କଣ କରୁ
ଭଲ ଏଇ କିଛି ନାହିଁ ଟିକେ ଜଳଖିଆ ଟିକେ କରି ସାରିକି ଟିକେ ବାହାରକୁ ଟିକେ ଆସିଲି ଆଉ।
କଣ ହେଇଛି ଜଳଖିଆରେ?
ଜଳଖିଆରେ ଏଇ କିଛି ନାଇ ଇଟିଲି ଟିକେ ଖାଇଥିଲି ଆପଣ।
ରୁଟି।
ହଁ ହଁ ଭଲ ଅଛନ୍ତି।
ଆଜ୍ଞା ଆପଣ।
ହଁ ଭଲ ଅଛି।
ଆଉ ଘରେ ସମସ୍ତେ।
ହଁ ଘରେ ସମସ୍ତେ ଭଲ ଅଛନ୍ତି ଆପଣଙ୍କର।
ହଁ ସମସ୍ତେ ଭଲ।
ହଁ ଆଉ ଆପଣଙ୍କ ମାନେ ଅଞ୍ଚଳରେ ବର୍ଷା। ବର୍ଷା କଣ ହଉଛି ନା ନାଇଁ?
ହଁ ହଁ। ଏଲେଠୁ। ହୁଁ
ହଁ।
ମାନେ କାଲି ଦିନରେ ଟିକେ ଅଳ୍ପ ହେଇଥିଲା ଟିପ ଟିପ ହେଇକି କମି ଯାଇଥିଲା। ରାତିରେ ନଥିଲା। କିନ୍ତୁ ଅଧ ରାତିରୁ ଚାଲିଚି ଚାଲିଚି ଏବେ ଯାକେ ବି ବନ୍ଦ ନାହିଁ। ଜୋର୍ ଯଦିଓ ହଉନି କିନ୍ତୁ ସେମିତି ଟିପ୍ ଟିପ୍ ଟିପ୍ ଚାଲିଛି।
ହଁ ହଁ। ଆମର ତ କାଲି ପଅର ଦିନ ତ କିଛି ହେଇନାହିଁ। ଆଜି ହବ ବୋଧେ ପୁରା ଅନ୍ଧାର ତ କରି ସାରିଲାଣି।
ହଁ ହୋଉ ଲୋକ କେତେ ପାଣିକି ଖୋଜୁଛନ୍ତି।
ହଁ ବର୍ଷା ଟିକେ ହେଲେ ବର୍ଷା ଟିକେ ହେଲେ ଭଲ ହୁଅନ୍ତା ଆମ ଏଇ ମାନେ ଅଞ୍ଚଳରେ ଚାଷ ବାସ ପାଇଁ ଟିକେ ସୁବିଧା ହେଇଥାନ୍ତା ଆଉ।
ଚାଷୀ ମାନେ ଅନେଇକି ରହିଚନ୍ତି ବର୍ଷା ହବ ବିହନ ଫିଅନ ପଡିବ ହଳ ହବ ବିଲ ବିଲି।
ହାଏ। ଚାଷବାସ ତମ ମାନେ ଅଞ୍ଚଳରେ ହୋଉଚି ନା ନାଇଁ?
ହଁ।
ଆପଣଙ୍କ ସେପଟ କଣ ମାନେ ଚାଷ ଓପୋରେ କୋଉ
ମାନେ ଆମ ଅଞ୍ଚଳରେ ଧାନ ମକା ଧାନ ମକା ମାନେ ହଁ ଦଇଟା ବେଶୀ ଆମ ଅଞ୍ଚଳରେ ବେଶୀ ଚାଷ ହୋଉଚି ଦିଟା ଜିନିଷ।
ଆଚ୍ଛା।
ଆଉ ଯୋଉ ଇଏ ମାନେ ପନିପରିବା ଏଇଟା ଟିକେ ମାନେ ଟିକେ ଖାଇଲା ଭଳିଆ ଟିକେ ଟିକେ ଚାଷ କରାହୋଉଚି ଆଉ।
ଆଉ ସେତେ ବି ନାଇଁ।
ଆମ ଏପଟେ ଧାନ, ମୁଗ, ବିରି, କୋଳଥୋ।
ମାନେ ଏ ସବୁ ଚାଷ ହୋଉଚି ହୁଁ ହଁ।
ଆଉ ଏବେ କଁ ପଢ଼ାପଢ଼ି କରୁଚନ୍ତି।
ହଁ ପଢ଼ାପଢ଼ି ଚାଲିଚି ମୋର।
ଆଚ୍ଛା।
ପ୍ଲସ ଥ୍ରୀ ମାନେ ଇଏ ପଡୁଛି ଟିକେ ଆପଣ କଣ କରୁଚନ୍ତି ନା କଣ।
ହଁ ସେଇ ଯୋଉ ପ୍ରବେଶିକା ପରୀକ୍ଷା ସବୁ ବାହାରୁଛି ଦବା କଥା ଆଉ ପଢ଼ା ସରିଲାଣି।
ହଁ। ମୋର ହେଲେ ଏଇ ଜବ୍ ପାଇଁ ଆମ ଓଡିଶା ମାନେ ଭିତିରେ ଯାହା କିଛି ଭେକେନ୍ସି ବାହାରିବ। ସେଇଟା ପାଇଁ ଟିକେ ପ୍ରିପାୟାର୍ ଚାଲିଛି।
ଭଲ।
ପ୍ରିପାରେଶ୍ ଯେଉଁ ଚାଲିଚି କେମିତି ଆପଣଙ୍କ ପ୍ରସ୍ତୁତିଟା।
ମାନେ ମୋର ଏଇ ଡିଫେନ୍ସ୍ ଲାଇନ୍ ଯୋଉ ଆମର ପୁଲିସ୍ ଲାଇନ୍ ରେ ଖାଲି
ଆଚ୍ଛା କେତେଟା ଦେଲେଣି।
ଉଁହୁଁ ନା ମୋର ହବ ଚାରିଟା। ଚାରିଟା ହବ ଦେଇସାରିଲେଣି।
ଆଚ୍ଛା ଆପଣ ଯୋଉ ଯୋଉ ଚାରିଟା ପରୀକ୍ଷା ଯାଇଁକି ଦେଇକି ଆସିଲେଣି। ମାନେ ରୋହୁଚି କୋଉଠି ଅସୁବିଧା ଟା କୋଉ ମାନେ କୋଉ ବିଷୟ ଓପୋରେ ଅଧିକା ଦୁର୍ବଳ ରୋହୁଚନ୍ତି କି ସେଇଥିରେ। ଏଇ ଏତିକି ଏଇ ଏଥିପାଇଁ ଆମ୍ ଉଁ ମାର୍କ ଟା କଟୁଛି।
ହଁ ମୋର ମେଥ୍ ମେଥ୍ ରେ ଖାଲି ଟିକିଏ ମାନେ ଇଏ ଅଛି ତ। ମାନେ ସେଇଟି ଟିକେ ମାନେ ଟିକେ ବେଶୀ କୁଟି ଯାଉଛି ଆଉ। ହଁ।
ଆଉ ସବୁରେ ଅଛେନ୍ତି ଷ୍ଟ୍ରଙ୍ଗ ଅଛନ୍ତି ନାଇଁ ଅଲଗା ସବଜେକ୍ଟରେ।
ହଁ ବାକି ଯା
ହେଇଯିବ ପଢ଼ିଲେ ହେଇଯିବ। ବର୍ତ୍ତମାନ ତ ଆଉ କୋଉଠିକି ଯିବାକୁ ନାଇଁ ନା ଆଗ ଭଳିଆ ଯୋଉ ସମୟ ଥିଲା ହଇରାଣ ହୋଉଥିଲେ। ପିଲା ନାହିଁ ଏ ବର୍ତ୍ତମାନ ଯୋଉ ଅନଲାଇନ୍ ଯୁଗ ହେଲାଣି ଆପଣଙ୍କୁ ସବୁ କିିଛି ଘରେ ବସିକି ମିଳିଯାଉଛି।
ହଁ। ସେଇଟା ସତ କଥା ଯେ
ହୁଁ।
ଆଉ ଆପଣଙ୍କ ଅଞ୍ଚଳରେ ମାନେ ବାୟୁ ଇଏ ମାନେ ପ୍ରଦୂଷଣ ଏଇଟା ଜାଗା କଣ କେମିତି ଚାଲିଛି?
ସେମିତି ଏତେ ଇଏ ନାହିଁ ଠିକ୍ ଠାକ୍ ଭଲ ଅଛି।
ହଁ ହଁ। ଆଉ ଯୋଉ ଆପଣ ମାନେ ଇଏ ଜଙ୍ଗଲ ଫଙ୍ଗଲ୍ ଏମିତି ଟାଇପ୍ ର କଣ ଅଛି ନା ନାଇଁ?
ହୁଁ ଜଙ୍ଗଲ ତ ନାଇଁ ଜଙ୍ଗଲ ତ ନାହିଁ। । ଆପଣ ହଁ କୁହନ୍ତ। ଆପଣଙ୍କ ଅଞ୍ଚଳରେ କୋଉ ଜଙ୍ଗଲ ଅଛି?
ଜଙ୍ଗଲ ମାନେ ବହୁତ ଅଛି ମାନେ ଲୋକମାନେ ମଧ୍ୟ କାଟା କାଟି ଏ ସବୁ ଜିନିଷ ଯାକ କରିଦଉଛନ୍ତି ଆଉ।
ହଁ ପରା ବୁଝି ପାରୁନାହାଁନ୍ତି।
ହଁ।
ଅକ୍ସିଜେନ ଲେବୁଲ ଆମର କେତେ କମି ଯାଉଛି କେତେ ହଇରାଣ ହଉଛନ୍ତି। ଏଇ ଯେଉଁ କୋଭିଡ଼୍ ଟାଇମ୍ ରେ
ହଁ।
ସେ ତ ଗୋଟେ ଏମିତି ମହାମାରୀ ଆସିଲା ଯେ କୁହନ୍ତୁନି। କେତେ କୋଟି ଲୋକ ଲୋକ ମରିଗଲେ ତାର ବି କିଛି ହିସାବ ନାହିଁ।
ହଁ ମାନେ ଲୋକମାନେ ଏଇଟା ସଚେତନ ହବା କଥା। ଯାଇକି ଗଛ ଫଛ ଏଇ ସବୁ ଲଗା ଲଗି ଏଟା ଯାକ ସବୁ କାଟି ଦଉଛନ୍ତି ଆଉ।
ହୁଁ। କଣ କରିଆ ଆଉ? ଆମେ ତ ହଉଛେ ଭବିଷ୍ୟତର ନାଗରିକ ଆମେ ସଚେତନ ହେଲେ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
ନିହାତି କିଛି ହେଇପାରିବ, ଯେତିକି ସମ୍ଭବ ଆମ ଦ୍ଵାରା।
ଗୋଟେ ଜଣେ ଜଣଙ୍କୁ ବୁଝେଇବା କଥା।
ହୁଁ। ହୁଁ।
ଲୋକମାନେ ବୁଝୁନାହାନ୍ତି ଆଉ। ଜଣେ ହେଲେ ଗୋଟେ ଜଣେ ହେଲେ ବୁଝିଗଲେ ଭଲ ହେଇଥାନ୍ତା ଆଉ।
ବୁଝେଇବାକୁ ଚେଷ୍ଟା କରିବେ ବୁଝିବେନି କାହିଁକି ବୁଝିବେ।
ହଁ।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
। ଏ ସବୁ ଅସୁବିଧା ହଉଛି ଆଉ ଆମ ଅଞ୍ଚଳରେ ଆଉ।
ଆଉ କିଛି ସେମତି ଦର୍ଶନୀୟ ସ୍ଥାନ ଅଛି
ହଁ ମାନେ ଆମ ଅଞ୍ଚଳରେ ମାନେ ବୁଲିବା ପାଇଁ ଯୋଉ ଆମର ।
କୌଣସି ଦେବା ହଁ ଦେ ହଁ। ଦେଓମାଳୀ ତ ହଉଚି ଆମ ଓଡିଶାର କଣ?
ଓଡିଶାର ମାନେ ମାନେ ବଡ଼ ଇଏ ହଁ।
ଆ ମହେନ୍ଦ୍ରଗିରି ଟା ଦ୍ଵିତୀୟ।
ମହେନ୍ଦ୍ରଗିରି ଟା ତ ହଁ ଦୃତୀୟ ବୋଧେ।
ସେଇଟା କୋଉଠି ଯାଉଚି କୋଉ ଜିଲ୍ଲାରେ?
କୋଉଟା ଦେଓମାଳି?
ହୁଁ।
ଦେଓମାଳି ଆମର ଏଠି ଇଏ ମାନେ କୋରାପୁଟ୍।
ଆଉ ମହେନ୍ଦ୍ରଗିରି ଟା?
ମହେନ୍ଦ୍ରଗିରିଟା ମହେନ୍ଦ୍ରଗିରିଟା ଗଜପତି ବୋଧେ।
ହଁ ଗଜପତି। ଗଜପତି ଗଜପତି। ବଢିଆ ମୁଁ ଶୁଣିଛି, ଯଦିଓ ସେ ସେ ସୌଭାଗ୍ୟ ହେଇନି ଯିବା ପାଇଁ ସେଇଠି ଦେଓମାଳି କି। ଶୁଣିଚି ସାଙ୍ଗସାଥି ମାନେ ଯାଇଛନ୍ତି। ବହୁତ ବଢିଆ ଜାଗା। ହଁ ବୁଲିବା ପାଇଁ କି ବହୁତ ବଢିଆ ଜାଗା।
ହଁ। ବହୁତ୍ ସେମତି ମାନେ ଭଲ ଭଲ ଜାଗା ଦେଖିବ ଅଛି ବୁଲିବା ପାଇଁ।
ହୁଁ ହୁଁ ଆମ ଏପଟେ ଅଛି କଣ କହିଲେ? ଆମର ହେଲା ଯୋଉ ଉଁ ଭିତରକନିକା ନେସନାଲ୍ ପାର୍କ।
ଅ ହଁ।
ଆଉ ଯୋଉ ଅଲିଭ୍ ରିଡ଼େଲଙ୍କ ପାଇଁ କି ଯୋଉ ଅଛି। ଉଁ ସେ ଜାଗା ଟା କଣ ଭୁଲି ଯାଉଚି। ଉଁ ହୁଁ ଆଉ ସେଠି ଯୋଉ କଣ ଆଉ କଣ ଅଛି? ମନ୍ଦିର ବି ବହୁତ ଅଛନ୍ତି ଯିବା ପାଇଁ କି।
ହଁ ହଁ। ହଁ ତମ ସେପଟେ ବୋଧେ ମନ୍ଦିର ଜାକ ତ ମାନେ ବହୁତ ପ୍ରସିଦ୍ଧ ମନ୍ଦିର ଜାକ ଅଛି ନା।
ବଲଦେବଜୀଉ ମନ୍ଦିର ଅଛି। ରସାବଳୀ କେବେ ଖାଇଛନ୍ତି କେନ୍ଦ୍ରାପଡା ପ୍ରସିଦ୍ଧ? ଶୁଣିି ମାନେ ସେ ଜିନିଷ ଟା କେବେ ହଁ। ତାର ସ୍ୱାଦ କଣ ଜାଣିଚନ୍ତି?
ନା ନା ଶୁଣି ନାହିଁ।
ହଉ ଆସିଲେ କେବେ ଆସିକି ନିହାତି ହଁ ନିହାତି ନିହାତି ତା କୁ ତା ସ୍ଵାଦଟା ଚାଖିବେ।
ହଁ।
ଆଉ ସେମତି କିଛି ଖାଇବା ଜିନିଷ ଆପଣଙ୍କ ସେପଟେ
ଆମ ଅଞ୍ଚଳରେ ପ୍ରସିଦ୍ଧ ଖାଇବା ଜିନିଷ, ମାନେ ଆମ ଓଡିଶାରେ ତ ପଖାଳ ଆଉ।
ହଁ ହଁ ସେଇଟା ତ ହଉଚି ଓଡିଆ ମାନଙ୍କ ଜୀବନ। ତାକୁ ଛାଡି ତ ଆମେ ଦେଶ୍ ଦେଶ ବିଦେଶ ଯୋଉଠି ରହିଲେ ବି ସେ ଜିନିଷଟାକୁ କେହି ଭୁଲି ପାରିବେ ନାହିଁ।
ହଁ। ମାନେ ଆମ ଓଡି
ଯେତେ ଆଧୁନିକ ହେଲେ ବି
ସବୁଠୁ ପ୍ରିୟ ଜିନିଷ ହେଲା ପଖାଳ।
ହୁଁ। ପଖାଳ, ଶାଗ ଭଜା, ବଢି ଚୁରା, ଆ
ହଁ ସବୁ ଟିକେ ନହେଲେ ମାନେ ରହି ହବ ନାହିଁ।
ହଁ ବର୍ତ୍ତମାନ ତ ଯୋଉ ଗରମ।
ହଁ।
ବିନା ପଖାଳରେ।
ରହିବା ଟା ଅସମ୍ଭବ।
ହୁଁ ନିହାତି। ହଉ ଆଉ ମୁଁ ଆପଣଙ୍କୁ କେତେବେଳେ ସୁଯୋଗ ମିଳିଲେ ଆସିକି ହି ହି। ଆମ ଏପଟ ସ୍ଥାନ ଗୁଡ଼ା ବୁଲିକି ଯିବେ ଆଉ।
ହଁ ଏବେ ଆଉ ଏଇ ଯୋଉ ଗରମ କୁ ତ ଆସିହବ ନାଇ।
ହଁ ନିହାତି ଥଣ୍ଡା ପଡିଲେ ଆସିବେ।
ଏ ଥଣ୍ଡା ପଡିଲେ ଯାଇକି ଆସି ହବ ଆଉ।
ଆଜ୍ଞା।
ହଁ।
ହଉ ଆଉ ଆପଣଙ୍କ ସହ କଥା ହେଇକି ଭଲ ଲାଗିଲା ହାଁ।
ହାଁ ଠିକ ଅଛି।
ଆଜ୍ଞା।
ହଉ ରହିଲି।
ଆଜ୍ଞା ଆଜ୍ଞା।
ହଁ।